ହଲୋ ମୋ କଥା ମାନେ ଭଲ ସେ ଶୁଭୁଚି ତ ହଁ ପୁରା ସବ୍ ପୁରା ସଫା ଶୁଭୁଛିଆଉ କେତେବେଳେ ଆଜିଘରକୁ ଗଲ?
ହଁ ମୁଁ ଆଜି ଆସୁ ଆସୁ ହେଇଗଲା ତଥାପି ସାଢେ ଗୋଟେ।
ସେଠୁ ବାହାରିକି ଆସିଲ ନା ଘରେ ପହଞ୍ଚିଲ?
ନା ଘରେ
ସେଠୁ ବାହାରିକି ଆସିଲ ଘରେ ପହଞ୍ଚିଲ ଗୋଟେ ଚାଳିଶ୍।
ହଁ।
ଏତେ ଶୀଘ୍ର ଆଛା ଆଉ କଣ କରୁଚ ଏବେ?
ହ୍ୟାଲୋ?
ହ୍ୟାଲୋ ଏଇ କାରିଆ ଆପ୍ ରେ କର ହଉଚି କରିଆ ଏ ଯଉ ଆପ୍ ଟା।
ପଳେଇ ଆସିଚି।
ହଁ। ମ୍ୟାଡାମ କୁ ନଗେଇଥାନ୍ତି ଆଜ୍ଞା।
ଏଇଟି କଣ କରୁଛ ବର୍ତ୍ତମାନ।
ମୁଁ ହିଁ ଖାଇ ପିଇକିି ଆସିଲିନି ଶୋଇ ହଁ ହଁ। ମୁଁ କଲି ଖାଇ ପିଇିକି ଆସିଲିଣି ଶୋଇବା ପାଇଁ।
ରାତି ଖାଇବା ମାନେ ସରିଗଲାଣି।
ହଁ ହଁ।
ହଁ ଆମର ତ ଏଇନା ଆରମ୍ଭ ହେଇନି।
ଓୋ କଣ ଖାଇଲେ ରୁଟି ନା ଭାତ।
ହେ ରୁଟି ନା।
ରୁଟି ନା ପ୍ରାଏ ସମସ୍ତଙ୍କର ଘରେ ରାତିରେ ରୁଟି।
ହଁ ତ ସମସ୍ତେ ଖରା ବେଳେ ଭାତ ଖାଉଚନ୍ତି ନା ତ ପୁଣି ଥର ଭାତ ଖାଇବାକୁ ସମସ୍ତଙ୍କୁ କୁଅ ଆଉ ଠିକ୍ ଲାଗିବ କି।
ନା ଆମର ଭାତ ଆମକୁ ସମ ମାନେ ଆମ ଘରେ ସଖାଳେ ବି ଭାତ ଦିଏ ଖରା ବେଳେ ବି ଖରା ବେଳେ ବି ଭାତ ଦିଏ ରାତିରେ ବି ଭାତ ଭାତ ଦିଏ ଏନି ଟାଇମ୍ ଭାତ ଦେଲେ ବି ଆମର ଚଳିବ।
ଆଉ ହୁଁ। ଅଭ୍ୟାସ ହେଇଗଲାଣି ନା।
ଅ ଅଭ୍ୟାସ ହେଇଗଲାଣି।
ହଁ ମତେରେ ଭାତ ଭଲ ଲାଗେ। ହଁ ଆଜି ବହୁତ୍ ଜୋର ବର୍ଷା ହେଇଥିଲା।
ଆମ ଆଡେ ଆଜି ବର୍ଷା ହେଇଛି କିନ୍‌ ପବନ ବି ହେଇଛି ଏତେ ଜୋର ହେଇନି କିନ୍ ନ୍ତୁ ଏ ଯୋଉ ତ ଘଡଘଡି ଆଉ ବିଜୁଳି ଟା ଏ ଏରିଆର ନଥିଲା।
ଆଜି ନଥିଲା।
ନା।
ତ ମୁଁ ତ ଆଜି ଶୋଇପଇଲି ସାଢେ ଦିଟା ରୁ ଆସିଡାରୁ ଖାଇ ପିକି ଆସି କି ଶୋଇ ପଇଲି। ଭଇ ଟାଏଡେ ଲାଗିଲା ସୋଇ ପଇଲି ତ ସେଠୁ ମୁଁ ବର୍ଷା ପବନ କଣ ହେଇଛି ମୁଁ କିଛି ଯାଣିନି ଖାଲି ଲାଇନି ପଳେଇ ଥି
ଆଜି ଆମର ଅ ମନ୍ଦିର ଯାଇ ଥିଲେ ପ୍ରସାଦ ପାଇବାର ମାନେ ଆଜି ହର ପାର୍ବତୀଙ୍କର ବାହାଘର ହେଲା।
ଅ
ସେଠୁ ଡାକରା ଆସିଲେ ଏଠୁ ପଏ ଏଠି ପହଞ୍ଚେଇକି ସାଙ୍ଗେ ସାଙ୍ଗେ ଯାଇଛି ଖାଲି ଧୋଇ ଏକି ପଳେଇଲି ସେଠୁ ଖାଇକି ଆସ ଆସିଛି ତ ପ୍ରସାଦ ପାଇକି ଆସୁ ତ ଧ ପକେଇଲା।
ଆଉ ରଜ ତିନି ଦିନ୍‌ କଣ କଲ କୁହ କେମିତି ବିତିଲା କୁଆଡେ କୁଆଡେ ଗଲ।
ଯିଆଡ଼େ ଫୋନଟା ଦେ ମାଉସି ମୋଉସା ଥାଉ। ସେଟା ଅହ ମୁଁ ଯେତେବେଳେ ଫୋନ ଧରିବି ମୋ ମା ର ଆସିବ ଖାଲି ମାଉସୀ ମଉସା ମୋ ମାଇଁ। ମାମୁଁ ସମ୍ବ ସ୍ତ ପାଖକୁ ଫୋନ୍ କରିବ। ବାପାଙ୍କ ଫୋନ୍ ରୁ ଫୋନ୍ କରେ। ଓ ମୋରି ଫୁଣି ଏକା ପାଇଚିବା ମୋ ମା।
ଏ ଶୋଇବୁ, ହଁ ବା ଫାଙ୍କାରେ ଫାଙ୍କାରେ ଅଛି ବୋଲି ମୁଁ ଟିକେ ଫୋନ୍ ଦେଖିବିନି।
ନା ଫୋନ୍ ଦେଖନି ସେଇଟା ତ ଭଲ। ଖାଇ ପିଇ ସାଇିଲ ଯାଇକି ପୁରା ସିଧା ଶୋଇପଡିବ, ହଁ-ଅଁ
ସିଆ ଅ ଚିନ୍ତାରେ ଶୋଇପଡିବ ଉଠିବ
ନା ଆମର ଏଇନା ଖିଆ ହେଇନି କି ଶୁଆଇନି ମୋର
ହଁ ନାଇଁ ମତେ ଯାହା ପଳା ଦୁଆର ମୁହଁରେ ସେ ମତେ ଅନ ଦେଢ ଘଣ୍ଟା ଠିଆ ହେଇକି।
ଭଲ ଭଲ।
ଆଚ୍ଛା।
ହଁ ବହୁତ୍
ଆମର ମୋ ଉପରେ ନିର୍ଭର, ମୁଁ ଯେତେବେଳେ ଡାକିକି ଦେବି। ତା ଭୋକ ସେବେ ଡାକିବି ସେ ତେଳ ସଏ ଖାଇବି।
ଏମିତି ନୁହଁ ମାନେ ମୋ ଭାଇ ଭଉଣୀ ରହିଛନ୍ତି। ହଁ-ଅଁ ମୁଁ ବାରିକି ନଦେଲା ଯାଏ କାହା ପେଟକୁ ଦାନା ଯିବନି।
ଏମିତି କି ସମସ୍ତେ ଶୋଇଥିବେ
ହଁ-ଅଁ-ଅ
ଖାଲି ମା ବି ଶୋଇପ ପଡନ୍ତି ଟିଭିି ଦେଖୁ ଦେଖୁ ଶୋଇ ପଡିଥାନ୍ତି ମୋ ଭାଇ ଭଉଣୀ ଯୋଉ ରହିଲେ ତାଙ୍କୁ ପାଣି ପକେଇବି ଉ ଉଠେଇବି ସେ ଖାଇବେ।
ସାନ ଭା
ମୋ ଭାଇର ତ ନିତିଦିନିଆ କଥା, ହଁ ସାନ। ବଡ ହବାର କିଛି ଫାଇଦା ମାନେ ଆଛି ନା ନାଇଁ? ହଁ ପା ଘରର ବଡ ଝିଅ ହଁ କଣ କରିବା।
ଦାୟିତ୍ଵ ତ ରହିବ ଯାହା ହେଲେ।
ଦାୟିତ୍ୱ ମାନେ?
ଦାୟିତ୍ୱ ବି ସେମ୍ ତି କରିବାକୁ ପଡିବ ସେମିତି ଶୁଣିବାକୁ ବି ପଡିବ, ସବୁ।
ମୁଁ ତ ବଡ ନୁହଁ ହେଲେ ବି ଜାଣିଛି।
ରଜ ତିନ୍ ଦିନ୍ କେମିତି ବିତିଲା ଭଲ?
ହଁ ଫାଷ୍ଟ ଦିନଟା ଆଉ ସେମିତି ବିତିଲା ତା ପୂର୍ବ ଦିନ ଯାଇଥିଲି ଦିଦି ପାଖକୁ। ବୁଲାବୁଲି କଲି ଡ୍ରେସ ରେ କିଣା କିଣି ତା ପର ଦିନ ରାତିରେ ରଜ ମହୋତ୍ସବ ବୁଲି ଫାଷ୍ଟ ଦିନ ସେକେଣ୍ଡ ଦିନ ବସ ରେ ବସିଲି ଆସିଲି ଶୋଇଲି ଶୋଇଲି ଶୋଇ ଶୋଇ।
ମୁଁ କହିଲି ଏ ବର୍ଷ ଶୁଣିୁଛି ରଜ ମହୋତ୍ସବ ପ୍ରାୟ ଚାରିଆଡେ ହେଲାଣି।
ହଁ ହୁଁ।
ଆମର ଏଠି ରଜ ମହୋସ୍ ସବୁ ହୁଏନି କି ତମର ଦୋଳି ଲାଗେ ବୁଲି ବୁଲିକି ଦୋଳି ଖେଳୁ ବାସ ସେଇଆ। ଏଥର ଗୋଟେ ନୂଆ କଥା ହେଇଥିଲା କି ରଜ ସଂକ୍ରାନ୍ତି ଦିନ ଆ ଆମର ଛ କୁ ଗଲା ବେଳେ ଗୋଟେ ଜାଗା ଅଛି ସେଇଠି ଜଣେ ଆୟୋଜନ କରିଥିଲି ଯେମିତି ସେଲଫି ଷ୍ଟାଣ୍ଡ କରନ୍ତିନି ନା ସେଲଫି ଉଠେଇବା ପାଇଁ।
ହୁଁ ହୁଁ ହୁଁ।
ସେମତି ପୁରା ଦିଟା ଦୋଳି କରିକି ପୁରା ବଢିଆ ସେ ସଜେଇଥିଲେ। ସବୁଠୁ ମଜାଦାର କଥା ହଉଛି ଗୁପଚୁପ ଦୋଉଥିଲେ ମାଗଣରେ ଖାଇବା ପାଇଁ।
ହୋ ହୋ ହୋ
ପୁଣି ଆମ ଯୋଉ ଗୁପଚୁପ ବଲା ପ୍ରସିଦ୍ଧ ଆମ ଗାଁ ରେ ତାଙ୍କୁ ଡାକଥିଲେ ଫୁଣି। ଗୋଟେ ପିଆଜ ରସୁଣ ଗୋଟେ ବିନା ପିଆଜ ରସୁଣ ମାନେ କୁହନି ମନ୍ଦିର ଆମେ ଯାଇଥିଲୁ ଆଉ କଣ ମନ୍ଦିରରେ ମନ ଅଛି କେମିତି ଯାଇକି କେମିତି ଖାଲି ନଣ୍ଡ ଗୋଟେ ମାରିକି ଆହା ଗୁପଚୁପ୍ ପାଖରେ ମନ। ମୁଁ ପୁଣି ଗୁପଚୁପ୍ ଅଳପ ଖାଇଲି ପୁଣି କହିବେ ଏରା ମାଗଣା ପାଇଚି ବୋଲି ଖାଇଯାଉଚି।
ହଉ ନା ଖାଇ ହବନି ଯୋଉ ଦିନ ଇଚ୍ଛା କରିବୁ ଖାଇମି ବୋଲି ସେଦିନ ଖାଇପାରିବୁନୁ।
ନା ଆମ ସାଙ୍ଗରେ ଯୋଉ ଦିଦି ଦିଦି ଥିଲେ ସେମାନେ ବି ଖାଇଲେ ହଁ ନୋଉନୁ କ୍ଷୀର। ନେଇଯା। ପଇସା ନେଇଯିବ କେ କଇଲା। ହାଲୋ।
ହୁଁ
ଆମର ଆଜି ପ୍ରସାଦ ଖାଇଦେଇକି ଯେହେତୁ ଡେରିରେ ଟିକେ ଆସିଥିଲୁ। ଖାଲି ନର୍ମାଲ କିଛି ବ୍ରେଡ ଆଉ କ୍ଷୀର ଏଇ ରାତି ପାଇଁ ଆଉ। ହୁଁ।
ଆଉ
ଆମର ରାତିରେ ରୋଷେଇ ନାହିଁ। ସେଇଥିପାଇଁ ଆମର ଯାହା ହୁଏ ଖାଲି ଦିନରେ। ଡେରିରେ ହବ ଦିନରେ।
ସକାଳୁ କାମ କରେ।
କଣ ନା ମାନେ ଆମର ଏଟା ନର୍ମାଲ କେତେବେଳେ କେମତି କିଛି ଚାଟ୍ ଖାଇବାକୁ ଇଚ୍ଛା ହେଲା। କି କିଛି ଚାଇନିଜ୍ ର ଆମର ତ ସମସ୍ତେ ଚାଇନିଜ୍ ଖାଇବାକୁ ବହୁତ୍ ଭଲ ଭଲ ପାଆନ୍ତି। କିଛି ଯେମିତି ହେଲା ନା ନର୍ମାଲ କେତେବେଳେ ରୁଟି ଯଦି ହେଲା ରୁ କି ଆମର ରିସେଶ୍ ହୁଏନି ରାତିରେ ରୋଷେଇ କିଏ କରିବ? ସେ ଲାଗିବ ଗୋଟେ ବଡ଼ କାମ ଭଳିଆ।
ହଁ।
ତମର ତ ଖିଆପିଆ ସରିଲାଣି ତମେ ଆରାମରେ ଶୋଇ ପଡ଼ିବ। ହେଇନି। ଆଜି ଆଉ କାହା ସହିତ କଥା ହେଇଛ ନା କଥା ହେଇନ?